ହ୍ୟାଲୋ କଣ କରୁଚନ୍ତି?
ଏବେ ବି ବୁଲୁଛୁ ଆଉ କଣ କରିବୁ, ଆପଣ?
କା ପାଗ କେମିତି ରହିଚି ଆପଣଙ୍କ ପଟେ? ସାଉଣ୍ଡ ଆସୁଚି ଆପଣ ଟିକେ କ୍ଲିଅର ଜାଗାକୁ ଆସିକି କଥା ହୁଅନ୍ତୁ ସାଉଣ୍ଡ ଆସୁଚି।
ଠିକ୍ ଅଛି ଠିକ୍ ଅଛି କୁହନ୍ତୁ ଏଥର ଏଥର କୁହନ୍ତୁ।
ଆଜ୍ଞା ଆଉ ଆଜି ବର୍ଷା ହେଇଥିଲା ଆପଣଙ୍କ ପଟେ?
ହଁ ଦିନ ବେଳୁ ବର୍ଷା ଲାଗି ରହିଛି ଏବେ ଏବେ ଛାଡିଲା, ଆପଣଙ୍କ ଆଡେ?
ହଁ ଆମ ଆଡେ ତ ଆଠ ଦିନି ହେଇଯିବ ବର୍ଷା ଲାଗି ରହିଚି। ଟୋଟାଲି ଅ ମାନେ ଖ ଖରା ହିଁ ନାହିଁ ବର୍ଷା ଦିନ ଟା ବର୍ଷା ତ ନିହାତି ହବ ଆଉ। ବର୍ଷା ସେଥିପାଇଁ ହଉଚି ଏବେ ଟିକେ ଛାଡିଚି ଆଉ ଛାଡିଚି ବୋଲି ଟିକେ ଟିକେ ପକଉଚି ବେଶୀ ନାହିଁ ଅଳ୍ପ ଏମିତି ରହିଚି ପାଗଟା।
ହୁଁ ଆଉ ଆପଣଙ୍କ ପଟେ କଣ କେମିତି ବର୍ଷା ପାଗରେ ସବୁ ଲଗା ହେଇଛି?
ଆମର କାଇଁ କଣ ଏବେ ଲଗା ହେଇଛି ଅ ବା- ବୋଇତାଳୁ, ଜହ୍ନି, କାକୁଡି।
ହେ ବର୍ଷା ଦିନେ ପନିପରିବା ଲଗେଇବା ବି ବହୁତ ଭଲ କଥା ଯେହେତୁ ହୁଁ ଖରା ଦିନେ ଏ ସବୁ ପନିପରିବା କରି ହେଇ ନଥାଏ ପାଣି ପାଇଁ ଅସୁବିଧା ହେଇଥାଏ ଯୋଉ ନଈ ପୋଖରୀ ବା କୂଅ ବି ଖରାକୁ ଶୁଖି ଯାଇଥାଏ ସେଥିଲାଗି ବ ବର୍ଷା ଦିନେ ଫସଲ ଟା କଲେ ଫସଲ ଟା ଭଲ ହେଇଥାଏ।
ହୁଁ ଆପଣଙ୍କ ଆଡ଼େ କଣ
ଆମ ଆଡେ଼ ଏବେ ତ ଧାନ ଚାଷ କରାହବ ତାପରେ ବି ଫସଲ ବହୁତ ଲାଗିଛି କାରଣ ଯେହେ ତୁ ବର୍ଷା ଦିନ ଫସଲ ଲଗେଇବା ବି କଥା ପାଣି ଅସୁବିଧା ନାହିଁ। ଫସଲ ଲଗେଇଲେ ଭଲ ହବ ସେଥିପାଇଁ ଆମର ଲଗା ହେଇଛି ବାଇଗଣ, ଭେଣ୍ଡି, କାକୁଡି ଜହ୍ନି, କଲରା। ଏ ସବୁ ମାନେ ବିଭିନ୍ନ ପ୍ରକାରର ଲଗା ହେଇଛି ଆଉ ମକା ଏ ସବୁ ଲଗା ହେଇଛି।
ଭଲ ଭଲ। ଏମତି ତମର ଚାଷ କରୁଛନ୍ତି ନା ଖାଲି ଘର କେବଳ ଘର ଚଳେଇବା ପାଇଁ
ନାହିଁ ଆମର ମାନେ ପରିବା ଚାଷ ବି କରୁଛ ବହୁତ ଲାଗିଛି ନା। ଯେହେତୁ ବଡ଼ ବାଡ଼ି ଅଛି ତାପରେ ଏବେ ବର୍ଷା ଦିନ ପାଣିର ଅସୁବିଧା ନାହିଁ। ଇ ସେଥିଲାଗି ବୋହୁତ୍ ବୋହୁତ୍ ଲାଗିଛି ପନିପରିବା। ଆଁ ବାଇଗଣଟା ଏବେ ଟିକେ ଠିକ୍ ରେ ଫଳୁନି। କାରଣ ବର୍ଷା ଯୋଗୁ ପୋକ ଲାଗି ଯାଉଛନ୍ତି ଅଧିକ ବର୍ଷା ପଡି଼କି ଆଉ ବୋ ଓଷଧ ବି ପଡ଼ିଛି ଆଉ ସବୁଥିରେ ମାନେ ସାର ବେଶୀ ଦିଆ ହଉନି। ପନିପରିବାରେ ଅଧିକ ସାର ଦେଲେ ନିଜ ଦେହ ପାଇଁ ହିଁ ଖରାପ। ସାର ଖାଇବା ଖାଇକି ଆଜିକାଲି ମାନେ ଦିନରେ କେମିତି ଦେହ ଖରାପ ହଉଚି ଆ ପଣ ତ ହେଇଟା ଜାଣିଥିବେ ଆଉ ସେଥିଲାଗି ବେଶି ସାର ଦିଆ ହଉନି ଖାଲି ଯେହେତୁ ବାଇଗଣରେ ପୋକ ଲାଗୁଚନ୍ତି ସେ ଥିପାଇଁ ଆପଣ ଜାଣିଥିବେ ବାଇଗଣର ଗୋଟେ ଔଷଧ ମିଳୁଚି ନା।
ବୋହୁତ ପ୍ରକାର ବାଇଗଣ ତ ହୋଉଛି ତପ୍ ମାନେ ପୋକ ବି ବହୁତ ପ୍ରକାର ଅଛନ୍ତି ନା ଯୋଉ ପୋକ ପାଇଁ ଯୋଉ ଉ ମେଡ଼ିସିନ୍ ଦରକାର ସେଇ ମେଡ଼ିସିନ୍ ହଁ।
ସେଥିଲାଗି ଓଷଧ ପଡ଼ିଚି ଦେଖାଯାଉ ଖରା ଆସିଲେ ପୋକ ହୋଉ ଛାଡ଼ିଯିବ ପୋକ୍ ଗ ଯୋଉ ମେଡ଼ିସିନ୍ ବି ପଡ଼ିଚି।
ସବୁବେଳେ ବର୍ଷା ଲାଗି ରହିଲେ ବି ଭଲ ନୁହଁ ସେ କଷି ଯୋଉ ବାହାରିଥିବେ ସେ ଯୋଉ
ସବୁ ପଚିଯିବ ଅଁ ଗଛ। ଏମତି ସବୁ।
ତେଣୁକରି ଟିକେ ଖରା ବି ଦରକାର ବ ବର୍ଷା ହେଲେ ସବୁ ଟାଇମ୍ ରେ ଭଲ ନୁହଁ।
ଏଁ ଆଉ ତାପରେ ଧାନ ବି ଯେହେତୁ ବର୍ଷା ଦିନ ଆମର ଏପଟେ ଧାନ ଚାଷ ହୋଉଚି। ଏଁ ଆମର ବି ଉଁ ଧାନ ପୁରା ଯୋଉ ଗଜା କରାହୁଏ ସେ ସବୁ ପାଣିରେ ବତୁରେଇକି ଗଜା କରିଚୁ। ଆଉ ଗଜା ଯୋଉରା କରିଥିଲୁ ସେରା ନେଇକି ଅଲ୍ରେଡି଼ ବିଲରେ ପକେଇ ସା ସାରିଚୁ ଯେହେତୁ ଧାନ ରୁଆ ଟାଇମ୍ ହେଇଗଲାଣି ଭାଦ୍ରବ ଯୋଉ ଆଶ ହୋଉଚି ଅଗଷ୍ଟ ମାସ ବା ଯୋଉ ଭାଦ୍ରବ ମାସ କୁହନ୍ତି ଆମର ଓଡ଼ିଆରେ। ଏ ସେଇ ମାସରେ ତ ରୁଆ ରୁଇ ହେଇଯାଏ ବିଲ ଚାଷ ହେଇସାରିଛି ଖାଲି ତଳି ବଡ଼ ବଡ଼ ହେଇଗଲେ ରୁଆ ରୁଇ ପଟେ ଆମର ଆରମ୍ଭ ହେଇଯିବ ଆଉ ଏମିତି ସବୁ ରହିଛି ଆଉ।
ହ୍ୟାଲୋ।
ଆଉ ଆପଣଙ୍କ ପଟେ କଣ କେମିତି ପୂଜା ପର୍ବ ସବୁ ଯାନି ଯାତ୍ରା? ବୁଲାବୁଲି କରନ୍ତି।
ହଁ ଆମ ଆଡ଼େ ରଜକୁ ରଜ ମହୋତ୍ସବ ହୁଏ।
ଆଚ୍ଛା ବୋହୁତ ବଢ଼ିଆ କଥା କେମିତି କଣ ରଜ ମହୋତ୍ସବରେ ଆପଣ କରିଛନ୍ତି?
ଆମର ଏଠି ରଜମହୋତ୍ସବରେ ଦୋଳି ଫୋଳି ପଡ଼େ। ଆଉ ଏଇ ବେଲୁନ ଦୋଳିକି ଦୋଳି ମିନା ବଜାର ଟାଇପ୍ ର ହୁଏ। ଆଉ ଉ ତାପରେ ଛୁଆ ମାନ ଛୋଟ ଛୋଟ ଛୁଆ ମାନଙ୍କ ତାଙ୍କ ଭିତରେ ନାଚ ଗୀତ
ଯେମିତି ଗୋଟେ ପୋଗ୍ରାମ ଥାଏ ମାନେ ଗୋଟେ ଥାଏ ଫାଷ୍ଟ, ସେକେଣ୍ଡ, ଥାର୍ଡ଼ ଆଚ୍ଛା।
ହଁ ଖେଳ ବି ହୁଏ ଲାଷ୍ଟା ଏଇ ଲାଷ୍ଟ
ହେଲେ ଆମର ଏଠି ଗୋଟେ ମନ୍ଦିର ଅଛି ମନ୍ଦିର ଚାରିପଟେ ବଡ଼ ଜାଗା ଯେହେତୁ ଅଛି ଆମର ବିଭିନ୍ନ ପ୍ରକାର ଦୋଳି ପଡିଥିଲା ଯେମିତି କିି ବାଉଁଶ ଦୋଳି ଆଉ ନିସ୍ ମାନେ ନିଶୁଣି ଦୋଳି ଥାଏ ଆଉ ମାନେ ଛୋଟ ଛୋଟ ପିଲା ଖେଳିବା ପାଇଁ। ଛୋ ଛୋଟ ଛୋଟ ପଟାରେ ଗୋଟେ ଗୋଟେ ଦୌଡି ବାନ୍ଧିକି କରିଥାନ୍ତି ଆଉ ମାନେ ଚକ୍ରୀ ଦୋଳି ହେଇଥାଏ। ଦିପଟେ ପିଲା ଖେଳି ପାରିବେ ଆମରବି ବିଭିନ୍ନ ପ୍ରକାର ଦୋଳି ଗୋଟେ ହେଇ ହେଇଥିଲା ତାପରେ ବି ଏଇ ଯୋଉ ଆସୁନି କି ଏବେ ଏଇ ଯୋଉ ପିଲାମାନେ ଖେଳିବା ପାଇଁ। ଜମ୍ପ ଦୋଳି ସେଇରା ବି ସବୁ ଆମର ଯୋଉ କ୍ଲବ୍ ଛୁଆ ଏକାଠି ହେଇକି ସେ ସବୁ ବି ମଗା ହେଇଥିଲା। ତାପରେ ବି ଟିକେଟ ହେଇକି କରାହଉଥିଲା ଛୋଟ ପିଲା ଖେଳିପାରିବେ ହେରା କୋଡିଏ ଟଙ୍କା ନେଖା ଟିକେଟ ଆପଣ ବି ଜାଣିଥିବେ। ଆଉ ଏପଟେ ଆମର ରଜପାନ ବିକ୍ରି ହଉଥିଲା। ବିଭିନ୍ନ ପ୍ରକାର ଖାଇବା ତ ବିକ୍ରି ହଉଥିଲା ଆପଣ ଜାଣିଥିବେ ବି ବୁଲାବୁଲି କରିଛନ୍ତି ସବୁ କେମିତି ଦୋକାନ ବଜାର ପଡେ। ସବୁ ଆମର ଏପଟେ ହେଇଥିଲା। ଆଉ ଆମର ଏପଟେ ଗୋଟେ କମ୍ପିଟିସନ ହେଇଥିଲା, ମାନେ ପୋଡ ପିଠା କମ୍ପିଟିସନ। ମାନେ କିଏ ଭଲ ପୋଡ ପିଠା କରିଥିବ କାହାର ମାନେ ବହୁତ ଟେଷ୍ଟି ଥିବ, ସେମତି ପିଠା ଟା ମାନେ ବହୁତ ସୁନ୍ଦର ଦେଖାହଉଥିବ, ସେ ଫାଷ୍ଟ ସେକେଣ୍ଡ ଥାର୍ଡ ଏମିତି ଆମର ବଛା ହଉଥିଲା, ଆଉ ବହୁତ ଭଲ ଲାଗୁଥିଲା। ସ୍ତ୍ରୀ ଲୋକମାନେ ଆମର ହୁଳହୁଳି ପକଉଥିଲେ ମ୍ୟୁଜିକ ଚେୟାର ଖେଳୁଥିଲେ। ପିଲାମାନେ ବହୁତ ସମୟ ଧରି ଖେଳିଲେ ମାନେ ପୁଚି ଯେମିତି ଦୌଡିଡିଆଁ, ମ୍ୟୁ ଚେୟାର। ଆଉ ପାଣି ବାଲ୍ଟି ଭିତରେ ବାଇଗଣ ପକେଇ ମୁହଁରେ କାମୁଡି ଲଗେଇକି ଆଣିବା ସେ ଗୋଟେ ଖେଳ ଦେଖିଲେ ବହୁତ୍ ଖୁସି ଲାଗେ ଆମର ଏମତି। ତାପରେ ଆମେ ରଜପାନ ଖାଇଥାଉ। କିନ୍ତୁ ବହୁତ ମଜାମସ୍ତି ହେଇଥିଲା ଆଉ।
ଆଚ୍ଛା ଆମ ଆଡ଼େ ବି ସେମ୍ ଆମଆଡ଼େ ବି ସେମତି ହୁଏ ହୋଇଛି ହୁଳହୁଳି କମ୍ପିଟିସନ୍। ପୁଚି ତାପରେ ସେମିତି ସବୁ ହୋଇଥାଏ। ତାପରେ ଲାଷ୍ଟ ଦିନ ଯେବେ ସରିବ ସେବେ ଆମର ଯୋଉମାନେ ସବୁ ଫାଷ୍ଟ, ସେକେଣ୍ଡ, ଥାର୍ଡ ହେଇଥିବେ ତାଙ୍କୁ ଦିଆହବ। ଆଉ ଗୋଟେ ହୁଁ ହୁଁ ଆଉ ଗୋଟେ ଆଉ ଗୋଟେ କଥାରୁ ଖୁସୀ ଲାଗିଲା ଯେ ଆମର ଯୋଉ ଦଶମରେ ଯିଏ ହାଏଷ୍ଟ ରଖିଥିବ ମାର୍କ। ଆଉ ପ୍ଲସ ଟୁ ରେ ଯିଏ ହାଏଷ୍ଟ ରଖିଥିବ ମାର୍କ। ମାର୍କ ହଁ ହଁ ହଁ ସେମିତି ତାଙ୍କୁ ପୁରସ୍କାର ପ୍ରଦାନ କରାଯାଏ ଆଉ। ଏଇଟା ଟିକେ ଖୁସୀ ଲାଗିଲା କି ତାଙ୍କ ଏଇଟା କି ଖୁସୀ ଲାଗିଲା ଯେ ଗାଁ ରେ ଯୋଉ ଛୁଆଥିବେ ସମସ୍ତଙ୍କ ଆଗରେ ଦେଲେ ସବୁ ଛୁଆ ତାଙ୍କର ହଉଛି ଇଏ ହେଇକି, ସେମାନେ ବି ଚାହିଁବେ କି ଆମେ ବି ଆଗକୁ ଯିବୁ ଆମେ ବି ଆର ବର୍ଷ
ପୁରି ସରିଲାଣି?
ହଁ ଏବେ ପ୍ଲସ୍ ଟୁ ସରିିଛି ପ୍ଲସ୍ ଥ୍ରୀ କରିବ ଆଉ।
ଆଚ୍ଛା, ଆଉ ଆପଣ କେବେ ପୁରସ୍କାର ପାଇଛନ୍ତି?
କହିବାକୁ ଗଲେ ଏଇଥର ତ ମୋର ଏଇ ଗାଁ ରେ ହାଏଷ୍ଟ ହେଇଥିଲା, କିନ୍ତୁ ଯେହେତୁ ମୁଁ ଏଇ ଗାଁ କଲେଜ ରେ ପଢୁନ ଥିଲି, ତେଣୁକରି ମୋରି ମୋର ଏଥର ହାଏଷ୍ଟ ରଖିଥିଲା ରହିଥିଲା ପ୍ଲସ ଟୁରେ ଆମ ଗାଁରେ। କିନ୍ତୁ
ଆଚ୍ଛା।
ଯେହେତୁ ମୁଁ ଏ ଗାଁ କଲେଜ ରେ ପଢୁନଥିଲି।
କଲେଜରେ ପଢୁ ନଥିଲେ, ସେଥିପାଇଁ ମାନେ ଆପଣଙ୍କୁ ଅଧିକ ମାର୍କଟା ରଖିଛନ୍ତି ବୋଲି, କେହି ବି ମାନେ ଏବେ ମାନେ କହିପାରୁନାହାନ୍ତି ଆଉ। ଯେହେତୁ ଗାଁ ପିଲା ହେଲେ ବି ଅବଶ୍ୟ ଗାଁ ରେ ରହି ପଢୁଥିଲେ ଯେମିତି ଗୋଟେ ଗର୍ବ ଲାଗିଥାଏ। ନାଇଁ ଏତ୍ ଏତିକି ମାର୍କ ରହିଲା କି ବାପା ମାଙ୍କୁ ଯେତେ ଖୁସି ଲାଗିଥାଏ। ସେଦିନ ଟା ଗୋଟେ ପିଲା ଯେତେବେଳେ ଗୋଟେ ପୁରସ୍କାର ଆଣିକି ଘରକୁ ଆସିଥାଏ। ସେତେବେଳେ ବାପା ବାପା ମାଙ୍କ ମନରେ ବହୁତ ଖୁସି ଆନନ୍ଦ ଲାଗିଥାଏ।
ହୁଁ, ହଁ ହଁ ସେଇ ପ୍ରକାର। କିନ୍ତୁ ମୋ ସାଙ୍ଗ ବି ଜଣେ ସିଏ ଯିଏ ହଉଚି, ଏଇ ଆମ ଗାଁରେ ଗାଁ କଲେଜ ରେ ପଢୁଥିଲା ସିଏ ହାଏଷ୍ଟ ସିଏ ବି ପାଇଲା, ଏଥିରେ ବି ଖୁସି ଲାଗିଲା ଯେହେତୁ ଜଣେ ସାଙ୍ଗଟେ ପାଇଲା ତ ଯାହେଲେ ଖୁସି ଲାଗିବ ନା, ଯେହେତୁ ଆମେ ମାନେ ଏ ଛୋଟ ବେଳୁ କୋଚିଂ ହେଇକି ସାଙ୍ଗ ହେଇକି ପଢିକି ଆସୁ।
ହୁଁ ବହୁତ୍ ବଢିଆ କଥା। ଆଉ ଆପଣଙ୍କ ଆଡେ କେମିତି କଣ ଦଶହରା ଗଣେଶ ପୂଜା? ସବୁ ଆଗକୁ ତ ଓଷା ବାର ଲାଗି ରହିଛି ଯେମିତି କଥାରେ ଅଛି। ବା ଯୋଉ ବାର ମାସରେ ତେର ପର୍ବ କୋଉଟା ଆପଣଙ୍କ ଆଡେ ଭଲ କରାଯାଉଛି?
ଆମ ଆଡେ ଦଶହରା ହୁଏନି। କିନ୍ତୁ ଆମ ଆମ ଆଡେ ଦଶହରା ହୁଏନି।
ହଁ।
କିନ୍ତୁ ଆମ ଗାଁ ପାଖରେ ଯୋଉ ଅଛି ଭୁବନ ଅଛି ସେଇଠି ଦଶହରା ହୁଏ, ବହୁତ ଧୁମଧାମ ରେ ହୁଏ। ଦୋଳ ଯାତ୍ରା ହୁଏ, ତାପରେ ଗଣେଶ ପୂଜା ବି ବହୁତ ଧୁମଧାମ୍ ସେଠି ହୁଏ। ଉଁ
ଆଜ୍ଞା।
ହବ ବହୁତ ଦିନ ଲାଗିକି, ବହୁତ ବହୁତ ମାନେ ଏ ଡିଜାଇନ କରନ୍ତି, ବହୁତ ଠାକୁର ବି ହୁଏ ବହୁତ୍ ମାନେ ସବୁ୍କ୍ଲବ୍ ହଁ ହଁ। ବଜାର ପୁରା ଭର୍ତ୍ତି, ଏ କା ଏବେ କେବେ ତ ଆରଥରତ ରାମ ମନ୍ଦିର ପାଖେ ତା ପୂର୍ବ ଥର ଜଗନ୍ନାଥ
ଆଜ୍ଞା, ଆମେ ଫୋନରେ ଦେଖିଥିଲୁ। ସବୁ ମାନେ ନୂଆ ନୂଆ ମାନେ ବିଭିନ୍ନ ପ୍ରକାର ସବୁ ଡିଜାଇନ୍। କରୁଚନ୍ତି, ଯେହେତୁ ବହୁତ ଲୋକମାନେ ବି ଆଗକୁ ଆଗକୁ ବି ବହୁତ ଭଲ ମାନେ ବହୁତ ଜାମ୍ ହେଇ ଚାଲୁଛି, ଆପଣ ଯାଇଥିବେ, ଆମେ ବି ଯାଇଥିଲୁ ଦେଖ୍ ଦେଖିବା ପାଇଁ ଗଣେଶ ପୂଜା ବହୁତ ବଢିଆ ଲାଗେ। ଥିଲା ଏବେ ଏଇ ବର୍ଷ ଯୋଉ କରିଥିଲେ ଏ ରାମ ମନ୍ଦିର କେତେ ଲୋକ ହେଇଥିଲେ, ଭବାନି ଯାନ୍ ଆପଣ ଜାଣିଥିବେ ରାମ ମନ୍ଦିର ମାନେ ଷ୍ଟାର୍ଟିଂ କରିବା ଆରମ୍ଭ କରିବା ପୂର୍ବରୁ ଭାଙ୍ଗି ଯାଇଥିଲା। ଠାକୁରଙ୍କର ସେ ସେତିକି କୃପା ରହିଛି ବୋଲି ରାମ ମନ୍ଦିର ଠିଆ ହେଲା ଆଉ କେତେ ବି ଲୋକ ହେଉଥିଲେ। ଥିଲା ଆପଣ ଜାଣିଥିବେ ମାନେ ଗୋଟେ ପାଦ ପକେଇବାକୁ ବି ଜାଗା ନଥିଲା, ଭୁବନରେ। ବହୁତ୍ ଖୁସି ଲାଗେ। ଥିଲା ଆଉ ଆମେ ବି ଆଶା କରୁଚୁ ଏବର୍ଷ ବି ଆହୁରି କିଛି ଅଲଗା କରନ୍ତୁ, ଯେମିତିକି ଆହୁରି ବି ମାନେ ଡେଭଲପ୍ ହେଇଯାଉ ଭଲ ଲାଗିବ।
ହଁ ତାପରେ ବି ଏଥର ଭୁବନ
ଏଇ ଯୋଉ ରାମ ମନ୍ଦିରଟା ଏମିତି ରହିଥାନ୍ତା, କି ମାସେ ପର୍ଯ୍ୟନ୍ତ ଆମେ ଆସିକି ବୁଲାବୁଲି କରିଥାନ୍ନ୍ତି ଆପଣଙ୍କର ହେମତି ଗୋଟେ ଇଚ୍ଛା ଥିଲା କି? ଆମର ବି ସେମିତି ଛା ଆଜ୍ଞା ଆଜ୍ଞା।
ଏଥର ଦେଖିଆ କଣ କରୁଚନ୍ତି ଏଥର ଯଦି ଆହୁରି ଭଲସ ଆହୁରି ବୋହୁତ କାରଣ ଜାଣ ଛନ୍ ଆରଥରକ ଲୋକ ଆସଚନ୍ତି ବୁଲଚନ୍ତି ବୋହୁତ ଭିଡ ହେଇଥିଲା। ଏଥର ବି ଏଥର ଯାହା କରିବେ ସେମାନେ କହିବେ ଏଇ ଆର ଥରକଠୁ ଏଥର ବି ଆହୁରି ସୁନ ହଁ।
ଆଛା ବୋହୁତ ଲୋକ ହେଇଛନ୍ତି ବୋହୁତ ମାନେ ବଢିଆ ଆସି ଏ ରାମ ମନ୍ଦିର ଭଗବାନଙ୍କ ରାମ ଯେହେତୁ ଆବ୍ରିଭାବ କରିଥିଲେ ବାପରେ।
ତାଙ୍କର ବି ଯୋଉ ତା ତାଙ୍କର ବି ଯୋଉ ମୂର୍ତ୍ତି ବନା ହେଇଥିଲା ତାକୁ ଏପର୍ଯ୍ୟନ୍ତ ର ରଖାହେଇଚି ଆମର ଯୋଉ ବୁଧେଶ୍ଵର ମନ୍ଦିର ଯୋଉ ଅଛି ହଁ ଆମ୍ ଆମର ଯୋଉ ବୁଦ୍ଧେଶ୍ଵର ମନ୍ଦିର ଅଛି ତାହାର ପାଖରେ ଗୋଟେ ଏ ଆମ ଯୋଉ ବୁଦ୍ଧେଶ୍ବର ମନ୍ଦିର ଅଛି ସେଠି ତା ପାଖରେ ଗୋଟେ
ହୋଉ ବୋହୁତ ବଢିଆ କଥା ହୋଉ ଏବେ ମୁଁ ଟିକେ ରଖୁଚି ପରେ କଲ୍ କରୁଚି ଧନ୍ୟବାଦ।
ତିନସ